ହାଲୋ। ହଁ ହାଲୋ! ହାଲୋ ଭଉଣୀ! ହାଲୋ। ହଁ ହାଲୋ ହାଲୋ।
ଶୁବୁଚି ନା?
ଆଜ୍ଞା ଆପଣ ମୋ ଭୟସ ଟା ଶୁଭୁନି? ମୋ ଭୟସ ଟା ଶୁଭୁନି ଆପଣଙ୍କୁ? ହଁ ତ ହଁ ଭଉଣୀ ନମସ୍କାର।
ହଁ ଭାଇ ନମସ୍କାର। କଣ କରୁଚନ୍ତି?
ଆ ଭଉଣୀ ଏନା ତ ଖରାବେଳ ସମୟ ଆପଣ ଏବେ କଣ କରୁଥିଲେ?
ଭାଇ ମୁଁ ଅବିକା ଖାଇକି ଟିକେ ମୁଁ ଟିକେ ଗ ବିଶ୍ରାମ ନେବାକୁ ଟିକେ ଆଇଥିଲି ହେଲା। ତାପରେ ତମେ ଫୋନ କଲ। ମୁଁ କହିଲି ଯାହାହଉ ଭାଇଙ୍କର କେତେ ଦିନ ପରେ ମନେ ପଡିଗଲା। ବୋହୁତ ଖୁସି ଲାଗିଲା। ମୁଁ କହିଲି ଯାହଉ ଆୱା
ହଁ କାହିଁକି ଗଲା ବର୍ତ୍ତମାନ ମୁଁ ବି ଘରକୁ ଖାଇକି ଆଇଲିି ମୁଁ କହିଲି ଆଉ ଶୋଇବି କଣ ତ ଟାଇମ ହେଇଗଲାଣି ଟିକେ ଭଉଣୀକି ନଗେଇଦବା ଗପିଦବା ଟିକେ ଆଉ।
ଯାହାହଉ ଭାଇ ବୋହୁତ ଖୁସି ଲାଗିଲା ତ ମତେ ଟିକେ ଲଗେଇ କଲ ଲଗେଇ କଥା ହେଲ। ଆଉ କଣ ଖାଇଲେ ଭାଇ ଆଜି ଖରାବେଳେ କଣ ଖାଇଲେ?
ଏଇଏ ଆଜି ଯେହେତୁ ବୁଧବାର ଏ ତ ଆଇଁଷର ସବୁଠୁ ଶ୍ରେଷ୍ଠ ବାର ହଉଛି ବୁଧୁବାର। ତ ମୁଁ ଆଜି ଭାତ ଡାଲି ଆଉ ମାଛ ତରକାରୀ ଆଉ ସାଲାଟ ଖାଇଛି।
ମା ଭାଇ ମୁଁ ଆଜି ଭାତ ଡାଲି
ହୁଁ।
ଆଉ ଶାଗମୁଗ ତରକାରୀ ଆଉ ଚିଙ୍ଗୁଡି ଛେଚା ଆଉ ମାଛ ଛେଚେଡା ଆଉ ଓ ପାମ୍ପଡା ଆଉ ଏତିକି ଖାଇଛି ଆଉ। ଆଉ ଭାଇ ଆପଣ ଯୋଉ ମାଛ ଟା ତରକାରୀ ଖାଇଛନ୍ତି
ପୁରା ଆଜି ଦେଇଚନ୍ତି ପ୍ରାୟୋରିଟି ଆଉ।
ହଁ ଆଉ ଭାଇ ବୁଧବାର ନା ଖାଇବା କଥା ଟିକେ ଆଉ। ଆଉ ଭାଇ କଣ ମା ଭା ଯୋଉ ତୁମେ ଆଜି ରୋଷେଇ କରିଥିଲ ନା ଘର ମାନେ ବୋଉ ହରିଆ କିନା କିଏ ତମ ଭଉଣୀ ଫଉଣୀ ରୋଷେଇ କରିଥିଲେ? ମାଛ ତରକାରୀ।
ଆଜି ତ ଆଜି ଆମ ଯେହେତୁ ମୋ ମାମା ଜଣକ କାମ କରୁଛନ୍ତି ଗୋଟେ ସ୍କୁଲ ରେ ତ ଆଜି ବାପା ରୋଷେଇ କରିଥିଲେ।
ଆଉ।
ବୁଝିଲେ ନା? ବାପା ରୋଷେଇ କରି ଥିଲେ ମୁଁ ତାଙ୍କୁ ବୋହୁତ ରୋଷେଇ କାର୍ଯ୍ୟରେ ଆଜି ସହଯୋଗ କରିଚି।
ହଁ।
ମୋ ପୁଅ ମିଶିକି ଆଜି ରୋଷେଇ କରି ଖାଇଛୁ ଆଉ।
ଯାହଉ ବହୁତ ଭଲ କଥା ତୁମକୁ ବି ବହୁତ ମାନେ ଭଲସେ ରୋଷେଇ ଆସେ।
ହୁଁ
ଆଉ ତମେ ଭାଇ ସବୁଠାରୁ ମାନେ କୋଉ ଖାଇବାଟା ବେଶୀ ମାନେ ବହୁତ କମ୍ ସମୟରେ ବହୁତ ତୁ ମାନେ ଭଲ ବନେଇ ପାରିବ?
କମ୍ ସମୟରେ?
ହଁ କୋଉ ଖାଇବାଟା?
କମ୍ ସମୟ ତ ଲାଗିବ ଆମର ଯେମିତି ଚିକେନ୍। ଯୋଉଟା କୁକୁଡ଼ା ଝୋଳ ଆମର ଯୋଉ କୁହନ୍ତି?
ହଁ
ହଁ ତ ସେଟା ବହୁତ କମ୍ ଶୀ ସମୟ ନିଏ ଆଉ ବହୁତ ଭଲ ବି ଲାଗେ।
ଯାହାହଉ ଭାଇ ଆପଣ ବହୁତ ଭଲ ରୋଷେଇ ଜାଣି ଭବିଷ୍ୟତରେ କିଛି ଅସୁବିଧାର ସମ୍ମୁଖୀନ ହବେନି ଆପଣ। ବାହାରେ କୋଉଟି ରହି ପାଠ ପଢିଲେ, କି କେତେବେଳେ ଘର ଲୋକଙ୍କର କାହାର ଅସୁବିଧା ହେଲା। ନିଜର ଉପବାସ ବି ଏ ଆଜିକା ଡେ ସମୟରେ ଯୋଉ ପୁଲ୍ ପୁଅ ପିଲା ଗୁରା ରୋଷେଇ ଜାଣୁନାହାନ୍ତି, ବାହାରୁ ଗଲା ବେଳକୁ ହଇରାଣ ହେଇଯାଉଛନ୍ତି। କିଣି ଖାଇବାକୁ ପଡୁଛି ରୋଷେଇ ବାସ ଜାଣିନାହାନ୍ତି। କିନ୍ତୁ ସବୁ ଜାଣିବା ଦରକାର ସେଇଥିରେ ତମର ପରିପୂର୍ଣ୍ଣ ଅଛ।
ହେଖନ୍ତୁ ସବୁ ଲୋକମାନଙ୍କୁ ତ କହିଲେ ଲୋକମାନେ କହିବେ ଯେ ଏ ଜିନିଷଟା ଆମର କିଛି ଶିଖିଲେ କିଛି ଉପକାରରେ ଲାଗିବନି। ଏମତି ଦେଖନ୍ତୁ ଯେତେବେଳେ ସେ ଜିନିଷଟା ଦରକାର ହଉଥିବ ସେ ସେତିକି ବେଳେ ହିଁ ଭାବିବ ଯେ ମୁଁ ଏ ଜିନିଷଟା କାହିଁ ଶିଖୁନଥିଲି ଆଜି ହଇରାଣରେ ପଡୁଛି। ତ ସେଥିଲାଗି ମୋ ମତରେ ଏ ଦୁନିଆରେ ଯେତେ ବି ବିଦ୍ୟା ଅଛି ଆମେ ସବୁ ବିଦ୍ୟା ଆଦ୍ ଆଦୟନ କରିବା ଦରକାର।
ସବୁ ବିଦ୍ୟା ଜାଣିଥିବା ଦରକାର ସବୁ ମାନେ କିଛ୍ ସବୁ ବିଦ୍ୟା ଯେ, ସେ ଯାହାବି ହେଇଥାଉ। ମୁଁ କହୁଛି ଆଜିକା ସମୟରେ ପିଲା ଅଛନ୍ତି ସାଇକଲ ଚଲେଇବା ଜାଣିନାହାନ୍ତି, ସେ କ ମାନେ କେମିତି ଗାଡ଼ି ଚ ମାନେ ଧର କହୁଛି ପାଖ ଆଖ ହେଇଚି ଚାଲିକି ପଳେଇବି ଦୂର ବାଟ ଗଲେ କେମିତି ଯିବି?
ହୁଁ
ସବୁ ସେମିତି ସବୁ ଜାଣିବା ଦରକାର ରୋଷେଇ ବାସ, ବାହାରେ ଯିଏ ରହି ପାଠ ସାଠ ପଢ଼ିବେ ସେ ଚା ସେ ଖାଇବା ତିଆରି କରିନଥିବ କେତେ ବାହାରୁ କିଣି ଖାଇବ, ସେତିକି ପଇସା ରୋଷେଇ କରି ଖାଇଲେ ବି ବହୁତ। ଦେହ ଭଲ ରହିବ, ବାହାର ଖାଦ୍ୟ ଅଧିକା ଖାଇଲେ ଦେହ ଖରାପ ହବ। ସବୁ ଜାଣିଥିବା ଦରକାର ଆଉ, ତାମାନେ କଣ ଝିଅ ପିଲା କରୁଛନ୍ତି ଆମେ ପୁଅ ପିଲା ରୋଷ
ଖିବା ଗୋଟେ ମଣିଷ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।
ହୁଁ ଯାହଉ ଆପଣ ଏତେ କଥା ଶିଖିଛନ୍ତି। ଆଉ ଯାହଉ ଆପଣଙ୍କ ଘରଲୋକ ସେତିକି ଶିଖେଇଛନ୍ତି ଆପଣଙ୍କୁ।
ହଁ ଦେଖନ୍ତୁ ଭଉଣୀ ଆପଣ ତ ଆପଣ ରୋଷେଇ ବାସ ଶିଖିଲେନି ନା ନାଇଁ?
ହଁ ଭାଇ ମୁଁ ରୋଷେଇ ବାସ କରେ କିନ୍ତୁ ଭାଇ ମାନେ ଅଛନ୍ତି ଗୋଟେ ମୋ ଛୋଟ ଭାଇ ଅଛି ହେଲା। ସେଠି ମୋ ଠାରୁ ବହୁତ ଭଲ ରୋଷେଇ କରେ ଆମେ ତ ଆମର ଗୋଟେ ଆମେ ଭୋଜି ଫୋଜି କରୁ। ସେ ରାତିରେ ଯତି ବିରିୟାନି ଫିରିୟାନୀ କରନ୍ତି ସେମାନେ କିନ୍ତୁ ବେଟ୍ ଭଲ ରୋଷେଇ କରନ୍ତି ମୋଠ୍ ଅପେକ୍ଷା। ଆଉ ମୁଁ କଲେବି ସେ ବାରନ୍ତିନି ଖାଇଦିଅନ୍ତି। କହିବେନି ଖରା ହେଇଛି ବୋଲି କୁହନ୍ତିନି ଖାଇ ଦିଅନ୍ତି କିନ୍ତୁ ସେମାନେ ଟିକେ ମୋଠାରୁ ବହୁତ ଭଲ କରନ୍ତି।
ଅଁହ, ହଁ ଆଚ୍ଛା ଯୋଉ ଭଉଣୀ ଆପଣ ହୁଁ ଆପଣଙ୍କ ଘରେ ଯୋଉ ରହୁଛନ୍ତି। ଏବେ କିଛି ପାଠ ପଢ଼ାପଢି କରୁଛନ୍ତି ନା ଘରେ ବସିଛନ୍ତି ସେମିତି ନର୍ମାଲ?
ନା ନା ଏବେ ମୁଁ ପାଠ ପଢଉଛି ସରକାରୀ ଚାକିରି ପାଇଁ ଆଗକୁ ପଢୁଛି। ବୁଝିପାରିଲେ ଆଗରୁ ଗୋଟେ ଚାକିରି କିରି କରୁଥିଲି ତାକୁ ଦେହ ମୋର ବହୁତ ଖରାପ ହେଲା ତାପରେ ମୁଁ ଛାଡ଼ିକି ଆସି ଚାକିରି ଛାଡ଼ିକି ଆସି ଘରେ ବସିଛି। ସେଇ ସରକାରୀ ଚାକିରି ପାଇଁ ପାଠପଢୁ ବୁଝିପାରିଲେ?
ଆଉ ତମେ ଭାଇ ତୁମେ ଭାଇ ତୁମେ ଭାଇ ଏବେ କଣ କରୁଛ? ପାଠ ପଢିଆ ସହିତ କଣ କରିବ ଏବେ ଭାବିଛ?
ମୁଁ ତ ପ୍ଲସ ଟୁ ପରେ ପ୍ଲସ୍ ଥ୍ରୀ କଲି, ପ୍ଲସ୍ ଥ୍ରୀ। କରିସାରିକି ମୁଁ ଡିପ୍ଲୋମା କଲି। ଡିପ୍ଲୋମା ପରେ ମୁଁ ଜାଣିପାରିଲି ଯେ ମାନେ ଏଇ ଲାଇନ ଟା ମୋ ନାଗି ଠିକ ଲାଗୁନି।
ହୁଁ।
ମୁଁ ଯୋଉ ମାର୍ଗରେ ଯାଉଛି ସେ ମାର୍ଗଟି ବହୁତ ଭୁଲ ମାର୍ଗ। ସେଥିଲାଗି ମୁଁ ମାର୍ଗ ଚେଞ୍ଜ କଲି ତ ମୁଁ ଏବେ ଭାବୁଛି। ଉଁ ଲୋକଙ୍କ ସେବା କରିବାକୁ ମୋର ଟିକେ ବେଶୀ ପସନ୍ଦ। ତ ମୁଁ ଏବେ ଭାବୁଛି ଆମର ଯୋଉ ନର୍ସ ରୁହନ୍ତି। ଆମର ଡାକ୍ତରଖାନାରେ ଚିକିତ୍ସାଳୟରେ ତ ମୁଁ ସେ କି ନର୍ସ ରହିବି। ଲୋକମାନଙ୍କ ସେବା ପାଇବି, କାହିଁକିନା ତାଙ୍କ ଆଶୀର୍ବାଦ ସଦାବେଳେ ଗୋଟେ ମଣିଷ ପାଇଁ ଭଲ।
ଯାହା ଭାଇ ଭଲ ଭଲ ଚିନ୍ତାଧାରା ଆପଣଙ୍କର, ସେମିତି ଆଗେଇ ଯାଆନ୍ତୁ ଜୀବନ ରେ ବହୁତ୍। ଆଗକୁ ଯାଆନ୍ତୁ, ଭଗବାନଙ୍କ ଆଶୀର୍ବାଦ ଥାଉ ଲୋକଙ୍କ ସେବା କରିଥାଉ ଲୋକ ବି ତୁମକୁ ଆଶୀର୍ବାଦ କରନ୍ତୁ।
ହଁ ନାଇଁ ମଣିଷ ସେବା କରିବାନି ଦେଖନ୍ତୁ ନୁହଁ ଆମେ ତାଙ୍କଠାରୁ ଯଦି କିଛି ପାଇବାର ଆଶା ରଖି ଆମେ ସେବା କରିବା ତ ସେ ସେବାର କିଛି ମୂଲ୍ୟ ରହିବନି, ଆମେ ନ ପାଇ। ହଁ ଦେଖନ୍ତୁ ମ୍ୟାମ୍ ମୁଁ ସେଥିଲାଗି ମୁଁ ଚାହେଁ ନା ଯେ କେଇ ଜଣ ମତେ ଆଶୀର୍ବାଦ କରୁ। ମୁଁ ଖାଲି ଜାଣି ମାନେ ଏତିକି ଚାହେଁ ଯେ। ସେ ଲୋକ ଟି କେମିତି ସୁସ୍ଥ ହେଇ ତା ଘରକୁ ଯାଉ। ମୁଁ କେମିତି ତାର ଭଲରେ ମାନେ ଯତ୍ନ ନେବି। ବୁଝିହେଲାନା? ତାକୁ ଶାନ୍ତି ଲାଗିବା ଦରକାର ଯେ ସିଏ ଯେତେବେଳେ ଯିବ ତା ଘରକୁ। ଖୋଜୁଥୀ ମାନେ ମନେ ପକଉଥିବ ଯେ ସେମିତି ଗୋଟେ ଲୋକଟା ଥିଲା ଯିଏ କି ମତେ ଚିକିତ୍ସାଳୟରେ। ଏତେ ସାହାଯ୍ୟ କରିଛି ମୋର ଏତେ ସେବା କରିଛି। ବୁଝୁଛ ନା?
ଯାହାହଉ ଭଲ ଚିନ୍ତାଧାରା ତୁମର ସେଠି ଗୋଟେ ଗୋଟେ ସମୟରେ ବି। ଭାଇ ବିଶ୍ୱାସ କରିବେନି ମୁଁ ବି ଯେତେବେଳେ ମେଡି ମାନେ ଡକ୍ତରଖାନା ଯାଇଥିଲି ଦେହ। ଖରାପ ଥିଲା ହେଲା ମୋ ଭାଇ ମାନ ସବୁ। ଥିଲେ ମୋ ଭାଇମାନେ ସବୁ ତଳେ ଥିଲେ ମାନେ ସେ ସବୁ କାଗଜପତ୍ର ଏ ଯେଉଁ। ମତେ ଆଡମିସନ କରୁଥିଲେ ମାନେ ମୋର ନାମ। କହୁଥିଲେ ସେଠି ମେଡିକାଲରେ ହେଲା ଡାକ୍ତରଖାନରେ। ସେତିକିବେଳେ ମତେ ମୋ ଦେହ ବହୁତ ଖ ମାନେ ଲାଗୁଥିଲା ମାନେ ଦେହ ପୁରା କଣ କହିବି ମୁଣ୍ଡ ଫୁଣ୍ଡ। ବିନ୍ଧା ହଉଥିଲା ଜୋରରେ ବଥା ହଉଥିଲା। ମୋ ଦେହ ବହୁତ ଇଏ ଲାଗୁଥିଲା ମତେ ପାଣି ଟିକେ ଗିଲାସ୍ ଟେକିକି ପାଣି ପିଇବାକୁ ବି ମୋର ଇଚ୍ଛା ହଉନଥିଲା। କିନ୍ତୁ ସେ ମେଡିକାଲ ରେ ଗୋଟେ ନର୍ସ ବି ଥିଲେ ହେଲା ଗୋଟେ ଯୋଉ ଦିଦି ଥିଲେ ସେ ବହୁତ ଭଲ ଥିଲେ ଯିଏ ମତେ। ମତେ ମୋ ହାତକୁ ପାଣି ଦେବେ ମତେ ଏମିତି ଶୁଆଇଥିବେ ବେଳେରେ ଗୋଟେଗୋଟେ ସମୟରେ। ଦୁଠି ବସିବେ ଆଉ ସେ ପାଖରେ ଆଉ ଜଣେ ବି ଗୋଟେ ଭଲ ଭାଇ ଥିଲେ। ସେ ମତେ କହିବେ ଭଉଣୀ ଉଠ ମାନେ ପାଣି ପକା ଖାଇବା ଟାଇମ୍ ହେଇଗଲାଣି ଲେଟ୍ ହଉଚି ଏମିତି କହିବ ଲେଟ୍ ରେ କାଇଁ ଖାଇବ ଖାଇଦିଅ ମାନେ। ପୁରା ଜଙ୍ଗିଲା ଟାଇପ ରଇଟା ମତେ ବହୁତ ଖୁସି ଲାଗିଲା କି ସେ ମୁଁ କହୁଛି ଆଜି ପର୍ଯ୍ୟନ୍ତ ତାଙ୍କୁ ଭୁଲି ପାରୁନି। ମାନେ ଯିଏ ମଣିଷକୁ ସାହାଯ୍ୟ କରନ୍ତି ନା ସେ କିଛି କିଛି ମାନେ ଭଗବାନ ବି ତାଙ୍କୁ ସାହାଯ୍ୟ କରନ୍ତି ବୁଝିପାରୁଛ ତ। ଏଇଆ ସବୁ ଆଉ।
ହଁ ସେଟା ଦେଖନ୍ତୁ ସେ ଆପଣନ୍ତି କଣ ଆପଣ ଯେତେବେଳେ ସେ ସେବାଟି ପାଇଲେ ଆପଣ ତ ନି ଅତ୍ୟନ୍ତ ଖୁସି ହେଇଥିବେ ନା ନାଇଁ।
ହୁଁ ମୁଁ ତ ବହୁତ ଖୁସି କାହିଁକି ନା ଦୁିଆରେ ଏତେ ଭଲ ଲୋକ ବି ଅଛନ୍ତି।
ତ ଦେଖନ୍ତୁ ସେଟା ଗୋଟେ ଆପଣଙ୍କର ଆଶୀର୍ବାଦ ପ୍ରକାରର। ସେ ହୁଏତ ସିଏ ଆପଣଙ୍କ ଠାରୁ ସାନ ହେଇଥିବେ ନା ନାଇଁ।
ହୁଁ।
ହଁ ଦେଖନ୍ତୁ ସେଥିଲାଗି ଆପଣ ତାଙ୍କୁ ଆଶୀର୍ବାଦ ଦେଲେ। ସେ ଆଶୀର୍ବାଦ ତାଙ୍କର ବହୁତ ଭଲରେ ଲାଗିବ କାମରେ ବୁଝୁଛନ୍ତି ନା। ହଁ ସେଥିଲାଗି ମାନେ ଦେଖନ୍ତୁ ସିଏ ତ କେବେ ଚାହିଁନଥିଲେ କି ଆପଣ ତାକୁ ଆଶୀର୍ବାଦ କରନ୍ତୁ ସେ ଆପଣଙ୍କୁ କହିଥିଲେ କି ମୋତେ ଆଶର୍ବାଦ କରନ୍ତୁ ମୁଁ ଆପ୍ ଆପଣଙ୍କୁ ପାଣି ଦେବି ହଁ ତ ସିଏ କଣ ତାଙ୍କ କର୍ତ୍ତବ୍ୟ ପାଳନ କଲେ।
ହୁଁ।
ସେମିତି ମଣିଷ ଜୀବନରେ ଆମେ କର୍ତ୍ତବ୍ୟ କରିଚାଲିବା ଫଳକୁ ଆଶା କଲେ କିଛି ରହିବ ନାହିଁ ଆମେ କର୍
ଅପେକ୍ଷାର ଭାଇ ଜାଣିନାହାନ୍ତି ପାଠ ପଢ଼ୁନାହାନ୍ତି ଛୋଟବେଳେ ଅପେକ୍ଷାର ଫଳ ମିଠା।
ହଁ।
ସେଇଆ ଆଉ ଆମେ ଯଉ କହିବା ଆମେ ମୁଁ ଧର ମୁ କହୁଛି ଗୋଟେ ରୋଗୀ ପଡିଥିବିଏ ସିଏ ଆମେ କିହିବା ତମେ ଗୋଟେ ନର୍ସ ହାଈଜା ଡା ଡାକ୍ତର ହେଇକି କି ନର୍ସ ହେଇ କରିବ ସିଏ ମୋର କିଏ କି ମୁଁ ତାର ଭଲସେ ଚିକିତ୍ସା କରିବି। ଭଗବାନ କଣ ଦେଖୁନାହାନ୍ତି ସେ ଗୋଟେ ରୋଗୀ ହେଲେ ବି ସେ ଗୋଟେ ମଣିଷ ନା ନାଇଁ ତାର ଫୁଣି କଷ୍ଟ ଅଛି ନା ନାଇଁ। ତାକୁ ଯଦି ଆମେ ଭଲ କରିଥାଉ ତା ଉପର ବାଲା ବି ଆେ ଦିନେ ଦିନ ଦିନେ କୋଉଠି ଅସୁବିଧାରେ ପଡିଥିବା ଭଗବାନ ବି ଆମକୁ ଉପରେ ସାହାଯ୍ୟ କରିବେ ବୁଝିପାରୁଛନ୍ତି ତ।
ହଁ ଆଉ ଗୋଟେ କଥା ଭଉଣ ମନେ ରଖିଥା। ଆମେ ଯଦି ବି କେବେ ମାନେ କିଛି ଭଲ କଲେ କି ମାନେ ଉଚ୍ଚ ସ୍ଥାନାରେ ରହିଲେ କିମ୍ବା ଅଧିକା ଅଧିକା ଟଙ୍କା ଉପାର୍ଜନ କଲେ କେବେ ଜୀବନରେ ଗର୍ବ କରିବାନି ବୁଝଛ ନା। ଗୋଟେ ଏଇ ଆପଣ ଛୋଟ ବେଳୁ ଗୋଟେ କଥା ଶୁଣି ଶୁଣି ଆସିଥିବେ ଯୋଉଟା କି ଆମ ଅଛି ଗୋଟେ କେହି ରହି ନାହିଁ ରହିବେ ନାହିଁ ଏ ଭବରଙ୍ଗ ଭୂମି ତଳେ ସର୍ଭେ ସର୍ଭେ ନିଜ ଅଭିନୟ ସାରି ବାହୁଡିବେ କାଳ ବେଳେ ବୁଝିଲ ନା। ଦୁନିଆର ରଙ୍ଗ ମଚ ଏଇଟା ଗୋଟା ଆମେ ଯୋଉଠି ବାସ କରୁଛେ। ଆମେ ରଙ୍ଗମଞ୍ଚ ରେ ଆମେ ଗୋଟେ ଅଭିନୟ କରୁଛେ। ଯେତେବେଳେ ଆମ ଅଭିନୟ ସ ସରିଯିବ ଆମେ ପୁଣି ଆମ ରଙ୍ଗମଞ୍ଚ ଛାଡ଼ି ଆମେ ପଳଉ ବୁଝୁଛନ୍ତୀ ନା।
ହଁ।
ଆପଣ ତ ଦେଖିଥିବେ ଯେମିତି ଯାତ୍ରା କଳାକାର ସିଏ ଆସନ୍ତି ଗୋଟେ ଆପଣଙ୍କ ଗାଁରେ ଧର ଯାତ୍ରା ହେଲା ସେ ଆସନ୍ତି ଯେତିକି ସମୟ ଯାତ୍ରା ସମୟ ଥାଏ ଯାତ୍ରା ପରେ ସିଏ ଆପଣଙ୍କ ଗାଁ ରେ ରୁହନ୍ତି କି ପଳାନ୍ତି ନା ନାଇଁ।
ହୁଁ।
ହଁ ସେମିତି ଆମେ ବି ଏଠି ରଙ୍ଗମଞ୍ଚରେ ଅଭିନୟ କରୁଛେ ଆମ ଅଭିନୟର ସମୟ ଯେତେବେଲେ ସରିଯିବ ତ ଆମେ ବି
ଆଉ ଭାଇ ଆପଣ ଆପଣ ଏତେ ଭଲ ଭଲ କ କଥା କହୁଚନ୍ତି ମତେ ଶୁଣି ବହୁତ ଖୁସି ଲାଗେ ସେତିକି ଆପଣଙ୍କ ପାଖରେ ମାନେ ଗୋଟେ ଗୋଟେ ପିଲା ଅଛନ୍ତି ତାଙ୍କ ମନରେ କିଛି ନଥାଏ କେବ ସେ ଯାହା ହଉ ତମ ମନରେ ସେତିକି ଲୋକଙ୍କ ପ୍ରତି ଭଲ ପାଇବା ଅଛି ସେତିକି ଇଏ ମାନେ କଣ ମାନେ ଆ ଆଶୀର୍ବାଦ ବି ଲୋକ ତୁମକୁ କରିବେ ତୁମେ ଜୀବନରେ ବହୁତ ଆଗକୁ ଯିବ ମାନେ ଏତେ ଛୋଟ ବଡ଼ୁ ଏତେ ମା ତମ ମନରେ ବହୁତୁ ଭଲ ଚିନ୍ତାଧାରା ଅଛି ଆଉ ଆଉ କଁ କହିବି ଭାଇ
ଜୀବନରେ ଆଗକୁ ବଢିବାକୁ ହେଲେ ବାପା ମାଙ୍କ ଆଶୀର୍ବାଦ ଭଗବାନଙ୍କ ଆଶୀର୍ବାଦ ଆଉ ଆମ ଚତୁଃପାର୍ଶ୍ଵରେ ଥିବା ଲୋକମାନଙ୍କ ଆଶୀର୍ବାଦ ଏତିକି ଯେଦି ଆମ ପାଇଁ ରହିବ କୌଣସି ଟଙ୍କା ପଇସାରେ ବି ଦରକାର କାର ହବନି ସେ ପିଲା ବହୁତ୍ ଆଗକୁ ଯିବ।
ହଉ ଭାଇ ଆଉ କଁ କହୁଛନ୍ତି ରାତିରେ ଆଜି କଣ ପିଲାମାନେ କିଛି କଁ ଗୋଟେ ପ୍ଲାନିଂ ଥିବ କି କୁଆଡେ କଁ ଯିବା ପାଇଁ କି କଁ ଭୋଜି ଭୋଜି କରିବା ପାଇଁ ନା ବର୍ଷାରେ ଘରେ ରହିବା ପାଇଁ।
ନାଇଁ ଆଜି ତ ଆମେ ପ୍ଲାନିଂ କରିଚୁ ଗୋଟେ ଭୋଜିର ଆୟୋଜନ କରିବୁ ରାତିକି। କୁକୁଡ଼ା ଝୋଳ ର ଆୟୋଜନ କରିବୁ।
ହୁଁ ହୁଁ।
ତ ଆମେ ସେଇଆ ଭାବୁଚୁ, ସମସ୍ତଙ୍କ ଠାରୁ ଶହେ ଶହେ ଟଙ୍କା ଲେଖା ଆଣି ଆଜି କୁକୁଡ଼ା ଭୋଜିିଟେ ଆୟୋଜନ କରିବୁ। ଖାଇବୁ ତା ସହିତ, କିଛି ମାନେ ଆମର ଶବ୍ଦ ବାଦ୍ୟ ଯନ୍ତ୍ର ଯଉଗୁରା ଆଣିବୁ ଟିକେ ନାଚକୁଦ କରିବୁ, ବର୍ଷାରେ ବୁଝଚନ୍ତି? ଟିକେ ମଜା ମଜଲିସ୍
ନା ନା ଭାଇ ବର୍ଷାରେ ଟିକେ ମାନେ ବର୍ଷାରେ ଖାଅ କିଛି ନାହିଁ, କିନ୍ତୁ ମଜାମସ୍ତି କର ବି କିଛି ନାହିଁ, କିନ୍ତୁ ବର୍ଷାରେ ଓଦା ହେବିନି ହେଲା, ଦେହ ଖରାପ ହବ। ଏବେ ରିତୁ ଗୁରା ଚେଞ୍ଜ ହଉଚି ନା। ବୁଝିପାରୁଚନ୍ତି ତ? ସେଥିଲାଗି ହଉ ଭାଇ ମତେ ଟିକେ ଏବେ କାମ ଅଛି ମୋର ଗୋଟେ ହେଲା ଭାଇ ମୁଁ ଟିକେ ରଖୁଚି, ତୁମକୁ ତମେ ପରେ କଲ୍ କରିବି।
ହଉ ହଉ।
ହଁ ମୁଁ ଯାଉଛି ଭାଇ, ଆଁ।